ହ୍ୟାଲୋ ହଁ ଆପଣ ମୋ କଥା ଶୁଣି ପାରୁଛନ୍ତି? ହଁ ଆଉ ଆପଣ ଏବେ କଣ କରୁଥିଲେ?
ହୁଁ ସେମିତି କିଛି ନାଇଁ ବସିଛି ଆଉ।
ହଁ। ଆଉ ରୋଷେଇ ବାଷେଇ ସବୁ ସରିଲାଣି?
ହଁ ସବୁ ସଇଲାଣି।
ଓଁ ହୁଁ।
ଆପଣ କଣ କରୁଛନ୍ତି?
ମୁଁ ଏଇ ରୋଷେଇ କରୁଚି ଉହୁଁ।
ହଁ ହଁ।
କଣ କରିବି ଏକୁଟିଆ ନା ମାଙ୍କ ଦେହ ଭଲ ନାହିଁ ସବୁ କଲା ବେଳକୁ ଏପଟେ ଟିକେ ସବୁ କାମ କଲା ବେଳକୁ ଟିକେ ହଡ ବଡି ହେଇଯାଉଛି।
ସେଇ ହବ ଆଉ ଯେ ତମେ କିଛି ମାନେ ଆ କିଛି କରିନି ଯୋଉ କାମଟା ଫାଷ୍ଟ ଟାଇ କଲେ ତ ସେମିତି କିଛି ଲାଗିବ।
ହଁ ମାନେ ମୁଁ ତ ମାନେ ବେଳେ ବେଳେ ଭାବୁଛି। କି ମାନେ ମୁଁ ତ ଏବେ କାମ ସବୁ କରିପାରୁନି ମାନେ ବାହା ହେଇକି କେମିତି ସମସ୍ତ ମ୍ୟାନେଜ କରୁଛନ୍ତି ତା ଦେହରେ ପୁଣି ଛୁଆ ହେଇଗଲା ପରେ ଆଉ ଗୋଟେ ଟେନସନ।
ହୁଁ।
ଏ ମୁଁ ୟା ପୂର୍ବରୁ ସେ ଜଣଙ୍କ ସହିତ କଥା ହଉଥିଲି। ତାଙ୍କର ମାନେ ଛୁଆ ଅଛି ଗୋଟେ। ଛୁଆ ଅଛି ସେ କିନ୍ତୁ ବହୁତ ମାନେ ଏ ବହୁତ କମ ଏଜ ରୁ ସେ ବାହା ହେଇଯାଇଛନ୍ତି ତା ଛୁଆ ବି ହେଇଯାଇଛି ସିଏ ସେଇ କଥା କହୁଥିଲେ। ମୁଁ କହିଲି କି ଆଉ ଆପଣ ତ ଏତେ କମ ଏଜରେ ବାହାହେଲେ। ତା ଦେହରେ ପୁଣି ମାନେ ଛୁଆ ହେଇଯାଇଛି ମାନେ ଉଣେଇଶି ବର୍ଷରୁ ତାଙ୍କର ଛୁଆ ହେଇଯାଇଛି ଉଣେଇଶ କୋଡିଏରେ।
ଓହୋ।
ହଁ ମୁ କଲି ଆପଣ ମାନେ କେମିତି କଣ ସେ ଛୁଆକୁ ସମ୍ଭାଳିଦେଲେ କେମିତି କଣ ଘର ସମ୍ଭାଳୁଥିଲେ କଣ ସେ କହିଲେ କଣ କରିବା ପରିସ୍ଥିତିରେ ପଡିଲେ ସବୁ କିଛି ମାନେ କରିବାକୁ ତ ମଣିଷ ବାଧ୍ୟ୍ୟ ହବ ଆଉ।
ହଁ ସେଇଠା ବି ଠିକ କଥା।
ହୁଁ ଆଉ ଆପଣଙ୍କ ଦେହ ଭଲ ନାହିଁ କି?
ହଁ ଭଲ ଅଛି।
ଏ ଏମିତି ମାନେ ଆପଣଙ୍କ କଥାରୁ ଲାଗିଲା କି ଟିକେ ବ୍ୟସ୍ତ ଜଣା ପଡିୁଛନ୍ତି ବୋଲି।
ନାଇଁ ବ୍ୟସ୍ତ ନୁହଁ ମାନେ ଏବେ ନୂଆ ନୂଆ ନା ଏବେତ ସବୁ କାମ ସାରିକି ରାତି ବାରଟା ଗୋଟେ ରୁ ଶୋଇଲି। ଆଉ ତାପରେ ଭୋରୁ ଅଧ ରାତି ଚାରିଟା ରୁ ଉଠିଲି ସବୁ କାମ ମାନେ ହଁ ଏମିତି କଲେ ଅଭିଅସଲି ମାନେ କିଛି ଟା ଧ ବା
ହଁ ସେଇଟା ତ ସତ କଥା ମାନେ ଗୋଟେ ମାନେ ଗୋଟେ ସମସ୍ତେ ସିନା କହି ଦେଉଛନ୍ତି କି ଝିଅ ପିଲାଙ୍କର କଣ ଅଛି। ଯଦି ସେମାନେ ବାହା ହେଇଯିବେ ସ୍ୱାମୀ ପଇସାରେ ଚଳିକି ମାନେ ଖାଇଯିବେ ଏମିତି ନାଇଁ ମାନେ ଏତେ ଲୋକ ସବୁ କହୁଥିବେ ଆପଣ ବି ଶୁଣୁଥିବେ କିନ୍ତୁ ସେମାନେ ବି ଜାଣିବା ଦରକାର ଗୋଟେ ସ୍ତ୍ରୀ ମାନେ ସକାଳୁ ତିନିଟା ଚାରିଟା ରୁ ଉଠିବ ତାଦେହରେ ପୁଣି ମାନେ ଶୋଉ ଶୋଉ ବାରଟା ହେଇଯିବ ମାନେ ସେ ଆ ଆଠ ଘଣ୍ଟା କଣ ସେ ଛଅ ଘଣ୍ଟା ବି ଠିକ ସେ ଶୋଇପାରୁନି।
ହଁ
ସେ ଆଉ
ସେଭଳି ସେ ଶୋଇଲା ଭିତରେ ବି ସେ ଭାବୁ ଶୋଇଲାବେଳେ ସେ ଭାବୁଥିବ କି ମୁଁ ସକାଳୁ ଉଠି ଏଇଟା କରିବି କି ମାନେ ଆଗକୁ ସେଇଟା କରିବି। ସେଥିରେ ନିଦ ହଉନଥିବ
ସେୟା ପୁଣି ଉଠିକି ପଚ ପୁଣି କଣ ଶାଶୁ ଶ୍ୱଶୁରଙ୍କର ବି ସେବା ବି ମାନେ କୁହନ୍ତିନି କିଏ କିଏ କରନ୍ତି ଏମିତି ତାଙ୍କ ଗୋଡ ଚିପ ଇଏ ସିଏ ପୁଣି ତାଙ୍କୁ ଉଠିକି ପଚାରିବ କଣ ଖାଇବେ ଇଏ ସିଏ ତାଙ୍କ ପାଇଁ ଚା ରୋଷେଇ କର
ହଁ।
ସବୁ ଟେନସନ।
ଯେହେତୁ ଆମ ଗାଁ ହାଟ ହେଇଛ ତ ଅଉ ତ ଆମେ ତ ପଛକୁ ତ ଯାଇପାରିବାନି ନା?
ହଁ କଣ ଆଉ କରିବା। ତାପରେ ବି ଆଉ ଗୋଟେ ଜିନିଷ ମାନେ ମୋ ମାଇଣ୍ଡ କୁ ବି ମାନେ ଫାଷ୍ଟ ଯେତେବେଳେ ଆସିଥିଲା କି ବାହା ହେବିନି ଇଏ ସେ ମାନେ ଏବେ ବି ଆସେ ଆକଚୁଆଲି ମୋ ମାଇଣ୍ଡ କୁ ନାଇଁ ବାହା ହେବିନି। ପୁଣି ପରେ ଏମିତି ଭାବେ କି ମାନେ ଯଦି ମୁଁ ବାହା ନହେବି ତାହେଲେ ମୋ ସହିତ ମାନେ ଏବେ ସିନା ମୋ ବାବା ମା ଅଛନ୍ତି ଯେତେବେଳେ ମୁଁ ବଡ ହେଇଯିବ ସେମାନେ ନଥିବେ ମୋ ସହିତ ସାଥ ଦେବାକୁ ଥିବ କିଏ?
ହୁଁ।
ସବୁବେଳେ ତ ସମସ୍ତେ ରହିବେନି ନା ପାଖରେ।
ହେ ଝିଅ ଝିଅ ହେଇଛ ମାନେ ଦିନେ ନା ଦିନେ ନିଶ୍ଚିତ ମ୍ୟାରେଜ ହବ ସେଥିରେ କିଛି
ହଁ ନାଇଁ ସେଇଟା ତ ମତେ ଆଜିକାଲି ଦେଖୁନାହାନ୍ତି ମାନେ ସେମିତି ଘରେ ବି ଏତେ ବି ଆଉ ଫୋର୍ସ କରାହଉନି ତାପରେ ତ ଏବେ ଯୋଉ ସବୁ କେସ୍ ହଉଛି ମୁଁ ତାକୁ ଦେଖିକି ଅଧା ଡରି ଯାଉଛି।
ହଁ ମୁଁ ତ ଦେଖିକି ଫାଇନାଲ କରିଥିଲି ମ୍ୟାରେଜ କରିବିନିି ବୋଲି ଆଉ
ହୁଁ ହୁଁ ହୁଁ ହୁ, ଏ ହଁ, ହଁ। ମୁଁ ପା ଏବେ ସେ ଦେଖୁନାହାନ୍ତି ଏ ଯୋଉ ହେଇଥିଲା ଗୋଟେ ରସେଣ୍ଟଲି। ଉଁ ଛାଡ ଯାହା ହବ। ହବ ଆଉ କଣ କରିବା। ଯାହା ଭାଗ୍ୟରେ ଥିବ ହବ ସେଟା ଯାହା ଜନ୍ମ ହେଇ ହେଇଛେ ମାନେ କେବେ ନା କେବେ ମରିବା କୁହନ୍ତିନି କଣ ମ ତ୍ୟ କଣ ନଥିଲା କଣ ଦେହ ବହି। ଦେବତା ହେଲେ ବି ମର ଏଇ।
ତ ଯିଏ ହଁ ମାନେ ଅଛି ଗୋଟେ। କି ମର୍ତ୍ୟ ଲୋକରେ ଦେହ ବହି ଦେବତା ହେଲେ ବି ମରେ ମାନେ କୃଷ୍ଣ ବିଶି ବି କଣ ଭଗବାନ ଥିଲେ କିନ୍ତୁ ସିଏ କଣ ଯେତେବେଳେ ଆସିକି ଏଠି ରହିଲେ। ସିଏ ବି ପ୍ରାଣତ୍ୟାଗ କଲେ। ମାନେ ସେଇଟା ହିଁ କୁହାଯାଇଛି କି ଜନ୍ମ ମାନେ ମୃତ୍ୟୁ ଅଛି। କିନ୍ତୁ ଏମିତି ଯୋଉ ଅକସ୍ମାତ୍ ମୃତ୍ୟୁ ଗୁଡା ଦେଖି ଦେଖିକି ଏଇସବୁ ଦେଖିଲେ ଟିକେ ଇଏ ଲାଗେ ଆଉ।
ଆଉ କଣ କୁହ।
ହୁଁ ହୁଁ।
ଚାହିଁଲେ ଏବେ ବି ମାନେ ଇଏରେ ବି ନାଇଁ ସେମତି କିାଇ କିଛି ନର୍ମାଲ ହେଇଗଲାଣି ଏମତି ସବୁ କେଶ ପତ୍ର ସବୁ।
ଉହୂ ହଁ।
ମାନେ ପିଲାମାନେ ବି ଲୋକମାନେ ବି ସେମିତି କି ମାନେ। ଏ ତାଙ୍କ ମନ ମାନେ ମାନେ କେସ୍ ଫେସ୍ କରୁଛନ୍ତି ଆଉ ତାଙ୍କୁ ବୁଝିବା ପାଇଁ କି ମାନେ ପୋଲିସ ବି ମାନେ ବି ମାନେ ଇଏ ହେଇଗଲାଣି କି ଯେ ପଇସା ଫୋପଡି ଦେଲେ ସେମାନେ ବି ଚୁପ ରହିଯାଇଛନ୍ତି। ଦୋଷୀ ଜାଣିକି ବି ସେମାନେ ମାନେ ନିର୍ଦ୍ଦୋଷ କରି ଛାଡି ଦଉଛନ୍ତି ସେମାନଙ୍କୁ।
ଆଜ୍ଞା, ଆଉ ଆପଣ ଭଗବାନଙ୍କ ଉପରେ ଭରସା ରଖନ୍ତି, ଉ, ହୁଁ, ଉ, ହୁଁ।
ଭଗବାନ ଉପରେ କଣ ମୋର ତ ମୋ ମାନେ ଭଗବାନ୍ ମାନେ ଯେତେବେଳେ ଜାହା ମାଗିଛି ମାନେ ଯୋଉ ମୁଁ ମାନେ ସମୟରେ ସେ ସେଇଟା ମତେ ଦେଇଛନ୍ତି, ଯେକୌଣସି ବିପଦରେ ନୁହଁ। କେଜାଣି ମାନେ ଏମିତି ଇଆ ଭଗବାନ ମର ଜିନିଷଟା ମୁଁ ଖାଲି ମନେ ମନେ ଭାବିଦିଏ।
ହୁଁ।
ଭଗବାନ କଣ ମାନେ ତାଙ୍କ ଆଶୀର୍ବାଦ ମୋ ଉପରେ କଣ ଅଛି ସେ ମତେ ଆଣି ଦେଇଦିଅନ୍ତି।
ଯାହାହଉ। ଶୁଣିକି ଖୁସି ଲାଗିଲା ସମସ୍ତେ ଏମିତି ଖୁସିରେ ରୁହନ୍ତୁ ଭଗବାନ ସମସ୍ତଙ୍କ କଥା ଶୁଣନ୍ତୁ।
ନାଁଇ ମୁଁ ଆମର ଆମ ଗାଁ ଏଇ ସାଲେପୁରୁ। ଆଉ ସାଲେପୁରରୁ ଅଳ୍ପ ବାଟ ହବ ଏଇ ପାଖରେ ଆ ସେଠି ମାନେ ଗଙ୍ଗେଶ୍ଵର ମନ୍ଦିର ଅଛି ଏଇ ସେଠି ଯା ଯାତ୍ରା ହୁଏ ପଣା ଯାତ୍ରା ହୁଏ ପଣାଯାତ୍ରା ଜାଣିଥିବେ।
ହଁ, ଶୁଣିଛି ମୁଁ
ସେଇଟା ସେଠି ହୁଏ। ଆ ତାପରେ ଗୋଟେ ସେଇଟା ବ୍ୟାନ୍ ତରଫରୁ ମନ୍ଦିର ହେଇଥିଲା। ଯଜ୍ଞ, ପଂଜ୍ଞ ବି ହୁଏ। ସେଇଠି ଯଦି ମାନେ ମୁଁ ଯେତେବେଳେ ଘରୁ ବାହାରେ କି ନାଇଁ କି ମନ୍ଦିର ଯିବି ଘରୁ ଭାବିକି ଯାଇଥାଏ ଠାକୁରଙ୍କ କତୀକି ଗଲେ ଏଇଟା ମାଗିବି ସେଇଟା ମାଗିବି। ହେଲେ ମାନେ ଜଷ୍ଟ ଦୀପ ଫିପ ଜାଳି କି ଯେତେବେଳେ ଠାକୁରଙ୍କୁ ଓଳଖି ଠାକୁରଙ୍କୁ ଅନେଇ ଦିଏ ମୋର ମନେ ପଡେ ନା କି ମୁଁ କଣ ମାଗିବି ବୋଲି ଭାବେ ମୁଁ ପଠେ ମାନେ ଠାକୁରଙ୍କୁ ଅନେଇକି ଭାବେ ତୋୟା ମୁଁ ଆ କଣ ଭାବିଥିଲି ଗୋଟେ ମାଗିବି ବୋଲି ଠାକୁରଙ୍କୁ ମନ ପଡେ ନା ମୋର ସେଇ ସେଇ ଟାଇମ୍ ରେ। ମାନେ ଏମିତି ଠାକୁରଙ୍କୁ ଦେଖିଲେ ମାନେ ଏମିତି ମତେ ଇଏ ହୁଏ।
ଭଲ। ସେଇ ମାନେ ଯୋଉ କୁହନ୍ତିନି ଭକ୍ତ ମାନେ ଭଗବାନଙ୍କୁ ଦେଖିକି ଭାବ ବିହ୍ୱଳ ହୋଇ ଭୁଲି ଯାଆନ୍ତି ସେ କଣ ମାନେ କଣ ପାଇଁ ଆସିଥିଲେ?
ହଁ।
ଆପଣ କୋଉ ଠାକୁରଙ୍କୁ ମାନନ୍ତି ଅଧିକ?
ଶିବ ଠାକୁରଙ୍କୁ।
ସେ ଭଲ ତପେ ବର କୋପେ ବର।
ନାଇଁ ସେମିତି ନ ଅ ମାନେ ବଜରଙ୍ଗୀ ବି ମୋର ଭାରି ମାନେ ମୋ ରାଶିରେ ସିଏ ମୋର ଗୁରୁ ହେଲେ
ହଁ।
ମତେ କି ସେଠା ମାନେ ଶିବଠାକୁର ବହୁତ ଭଲ ପାଆନ୍ ମାନେ ଭଲ ଲାଗେ ମୁଁ ବି ତାଙ୍କୁ ଯେକୌଣସି ମାନେ ଯେକୌଣସି ମୋମେଣ୍ଟରେ କି ନାଇଁ ଡାକିଦେବି କି ପ୍ରଭୁ ଏଇଟା ମୋର ଟିକେ କରଇଦିଅ। ଯେମିତି ହେଲେ ସିଏ ହେଇଯାଏ।
ହଁ ଆପଣଙ୍କର କଣ ମେଷ ରାଶି କି?
ହଁ।
ମୋର ବି।
ହଁ।
ଅ ମାନେ ଆପଣଲେ କହିଲେ ନା କି ମୋର ମାନେ ହନୁମାନ ଇଏ ବୋଲି। ତାପରେ ମୁଁ କହିଲି ହଁ ମୁଁ ବି ହନୁମାନଙ୍କୁ ଦେଖି ମାନେ ମତେ ବି ବହୁତ ଭଲ ଲାଗନ୍ତି ତ। ମାନେ ଟିକେ ମୁଁ ମାନେ ମାନେ ମୁଁ ଏତେ ସେମିତି ନୁହେଁ।
ଏତେ ମାନେ ବଜରଙ୍ଗ ଫାଷ୍ଟ ମୁଁ ବଜରଙ୍ଗୀ ହିଁ ବାନ୍ଧିଥିଲି।
ଆଜ୍ଞା।
ତାପରେ ଯେତେବେଳେ ଆ ମାନେ ଯେ ତମେ ଝିଅ ଜନ୍ମ ହେଇଛି ଆଉ ସେ ତ ବ୍ରହ୍ମଚାରୀ ନା ତାଙ୍କୁ ପଦ ଫଦ ପକେଇଥିଲ ବେକରେ ସେତେବେଳେ ତାପରେ ଘରେ ବି ମନା କ ମାନେ ବ୍ରହ୍ମଚାରୀ ତାଙ୍କୁ ସେମାନେ ପସନ୍ ନୁହଁ। ହଁ ସବୁ କିଛି ଇଏ ହବନି।
ଓହଁ ମତେ ବି କେତେ ଜଣ କହିଛନ୍ତି କିନ୍ତୁ ମୁଁ ଶୁଣେନି।
ନାଇଁ ସେଟା ଆଜିକାଲି ଠିକ କଥା ସେମାନେ ଯୋଉଟା କୁହନ୍ତି ସେଟା ଠିକ କଥା।
ହଁ।
ହ ଏତେ ଜଣ ମନାକଛନ୍ତି ହିଁ ତ ଠାକୁର ଯି ମାନେ ବାରମ୍ବାର ମାନେ ସନ୍ଦେଶ ଦଉଛନ୍ତି। ହ ଠିକ ହଁ ତାଙ୍କୁ ମାନେ ନୁହଁ କିନ୍ତୁ ମାନେ ଏଇଟା ଆଉ ମୋ ଆଖପତିରେ ଯେତେବେଳେ କି ଯେକୌଣସି ପାଇଁ କି ମାନେ ଯାହା ମାଗିଛି ସେଟା ମତେ ଦେଇଛନ୍ତି।
ଭଲ ଲାଗିଲା ଶୁଣିକି। ଭଲ।
ଆପଣ
ମାନେ ମୁଁ ତ ସେମିତି ନାହିଁ ମାନେ ମୁଁ ବିଶ୍ୱାସ ରଖିକି ମାନେ ଆମର ତ କଣ୍ଠରେ ସରସ୍ଵତୀ ଅଛନ୍ତି। ଆଉ ମାନେ ବେଶୀ କର୍ମକୁ ବେଶୀ ଦେଖେଇ ହଉ କି ଭଗବାନଙ୍କୁ ତ ସମସ୍ତେ ଡ଼ାକୁଥିବେ। ଆଉ ମୋ ଭଳିଆ କେତେ କେତେ ଡାକୁଥିବେ କିଏ କେ ତେ ଭକ୍ତିରେ ଡାକୁଥିବ ମୋର ତ ସେମିତି ତ ନାହିଁ ନା। ତ ଭଗବାନ କହିଛନ୍ତି ନା କି କର୍ମ କର ଫଳ ଆଶା ରଖନି। ତ ସେଇଥିପାଇଁ ଆଉ ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆଶା କରୁଛି ଆଗକୁ ବି କଥା ହବା ଆଉ।
ନିଶ୍ଚିତ।
ହଁ ହଉ।